ହ୍ୟାଲୋ।
ହଁ ମୋ କଥା ଶୁଭାଯାଉଛି? ହଁ ହ୍ୟାଲୋ।
ହ୍ୟାଲୋ
ହଁ ମୋ କଥା ଶୁଭା ଯାଉଛି?
ହ୍ୟାଲୋ
ହ୍ୟାଲୋ ମୋ କଥା ଶୁଭା ଯାଉଛି?
ହଁ ଟିକେ ଟିକେ ଶୁଭା ଯାଉଛି ତମ ତମ କଥା।
ଆଚ୍ଛା।
ହଲୋ
ହଁ ଏବେ ଶୁଭୁଛି?
ହୁଁ ଶୁଭୁଛି କି?
ହଁ ଏବେ ଶୁଭିଲା କି?
ହଁ ଏବେ ଶୁଭିଲା। କଣ ଭଲ ଅଛନ୍ତି? ଭଲ ଅଛନ୍ତି କି? ହ୍ୟାଲୋ।
ହଁ ଶୁଭୁନି କି?
ହଁ ସବୁଜି।
କେମିତି ଅଛ?
ହଁ ହଁ ଭଲ ଅଛି ତମେ କେମିତି ଅଛ?
ମୁଁ ବି ଭଲ ଅଛି ଖାଇଲଣି?
ନା ଖାଇନି ଏବେ ଖାଇବି। ଆଉ ଟିକେ ପରେ ତୁମେ ଖାଇଲଣି କି?
ହଁ ମୁଁ ତ ଏବେ ଖାଇଲି କଣ ରୋଷେଇ ହେଇନି ଆଜି?
ରୋଷେଇ।
ହୁଁ।
ନଁ ନାଁ ରୋସେ ହେଇଛି କିନ୍ତୁ ଖାଇନି ଆଉ।
ଆଚ୍ଛା।
ହୁଁ।
କଣ ରୋଷେଇ ହେଇଛି?
କଣ ରୋ ସେ ହେଇଛି ଭାତ ଡାଲି ଆଳୁ ଭଜା କଣ ହେଇଛି।
ଆଛା ବହୁତ ଭଲ ତାହେଲେ ଆଉ।
ହଁ ତମର କଣ ରୋଷେଇ ହେଇଛି?
ଆଜି ତ ଆମର ହେଇଥିଲା ଭାତ ଡାଲି କଲରା ଭଜା ଆଉ ଆଉ ଶାଗ ସଜନା ଶାଗ।
ଓ ସଜନା ଶାଗ। ସେଟା କଣ ସେ ଶାଗ ପୁଣି ଆଖି ପାଇଁ ଭଲ ପରା?
ହଁ ସଜନ ଶାଗ ତ ମାନେ ଡକ୍ଟର ମାନେ ବି କୁହନ୍ତି ଯେ ଶାଗ ଖାଇଲେ ଦେହ ପାଇଁ ଭଲ ଯେମିତି ମାନେ ଭିଟାମିିନ ଥାଏ ସେଠି।
ହଁ। ଖାସ କରି ସଜନା ଶାଗ ଖାଇଲେ କଣ ଆଖି ଦେଖାଯାଏ କୁହନ୍ତି। ହଁ ହ ଭଲ। ଆଉ କଣ ଆଜି କେତେ ସମୟ ପଢିଲେ?
ଆଜି ତ ପଢା ପଢି କିଛି ହେଇନି ସନ୍ଧ୍ୟାରେ ଯିବି ପଢାପଢି ପାଇଁ ଟିକେ ଆଉ।
ଆଛା। ହୁଁ। ହଉ କୁଆଡେବୁଲି ଜାଇନାହାନ୍ତି।
ନାଇଁ ବୁଲି ତ ବୁଲି ତ କୁଆଡେ ନାଇଁ ଯେ କାଲି ଜା ମାନେ କାଲି ଯାଇଥିଲୁ ଗୋଟେ ଗୋଟେ ଆମର ସେଇ ଅ ଆମ ମୋ ଭାଇର ମାନେ ଆମର ଗୋଟେ ସମ୍ପର୍କୀୟ ହେବେ ତାଙ୍କର ତାଙ୍କ ପୁଅର ଜନ୍ମ ଜନ୍ମଦିନ ଥିଲା ତ ଯାଇଥିଲୁ ଆଉ।
ଓ ହୋ। ଜନ୍ମଦିନ ପାଳ ପାଳିବା ପାଇଁ କଣ କଣ କରିୁଥିଲେ କେକ୍ କାଟିଲେ?
ନାଇଁ ଯେହେତୁ ଆମେ ସବୁ ଗାଁ ରେ ମାନେ ବଢିଆ ଆସିଛୁ ନା ତ ଆମ ଗାଁ ର ସବୁ ମାନ ମାନେ ଚଳଣି ଆଉ ସବୁ ମାନେ ସହର ମାନଙ୍କରେ ଯେହେତୁ ସେ ଏ ତାଙ୍କର ଚାକିରିୀ ପାଇଁ ସେ ବାହାରେ ରହୁଛନ୍ତି ତ ସେ ସେଠାକାର ମାନେ ସବୁ ମାନେ ଚଳନି ସବୁ ଅଲଗା ଆଉ।
ହଁ ହଁ।
ସେମାନେ ତ ସେଇଠି ଆଣି ଥିଲେ ସବୁ କେକ୍ ଆଣିଥିଲେ ତାପରେ ଯେମିତି ମହମବତୀ ସବୁ ଲଗେଇକି ମାନେ ଫୁଙ୍କିକି ସବୁ କେକ୍ କାଟନ୍ତି ହେଲେ ସେ ସବୁ କୁହା ମାନେ କରିବା କଥା ନୁହେଁ ହେଲେ ଏବେ ଯୋଉ ଭଳି ଭାବରେ ମାନେ ହଉଛି ସବୁ ମାନେ ନିଜକୁ ବି ସେଇଭଳି ଭାବରେ ମାନେ ଚଳିବାକୁ ପଡିବନା। ହେଲେ ଗାଁ ମାନଙ୍କରେ। ସେମିତି ହୁଏନି ଦେଖ ଗାଁ ମାନଙ୍କରେ କଣ ହୁଏନା ଗାଁ ମାନଙ୍କର ଜନ୍ମଦିନରେ ସବୁ ଆମର ଏଠି ତ ଗାଁ ରେ ମାନେ ଜନ୍ମଦିନ ହେଲା କହିଲେ ଖିରି ପିଠା ତାପରେ ଭାତ କରିବେ। ତାପରେ ଡାଲି ମାନେ ଯାହା ଏମିତି ମାନେ ଆମିଷ କରନ୍ତିନି। ଆଉ ସେଦିନ ହଁ ସେଦିନ ହଁ ସାଧା କରନ୍ତି ତାପରେ ଘରେ ପୂଜା ରଖନ୍ତି ଯେମିତି ସତ୍ୟ ସତ୍ୟ ନାରାୟଣ ପୂଜା ଯଦି କୁହାଯାଏ ଯୋଉଟା ହଁ। ସେ ପୂଜା କରନ୍ତି ଆ କାହିଁକିନା ଆ ମାନେ ଦେଖ ଏବେ ପୂଜ ଆମେ କଣ ନା ଜନ୍ମଦିନରେ କଣ ସମସ୍ତଙ୍କର ଆଶୀର୍ବାଦ ମିଳିଲେ ମାନେ ଭଲ ବୋଲି।
ହଁ।
ହଁ।
ସେଥି ଯୋଗୁଁ ପୂଜା କରିକି ମାନେ ସାଧା କରନ୍ତି।
ହଁ।
ହଁ ହଁ।
ହେଲେ ସେଠି ସେଠି ସେମିତି କିଛି ନାହିଁ। ସେଠି ସବୁ ଆସିଥିଲେ ମାନେ ତାଙ୍କର ସବୁ ମାନେ ଗେଷ୍ଟ ସବୁ ଆସିଥିଲେ ତାଙ୍କର ଯୋଉ କହିଥିଲେ ତାଙ୍କ ସାଙ୍ଗସାଥି ମାନଙ୍କୁ ତାପରେ ତାଙ୍କର ସବୁ ମାନେ ଯୋଉ ଯୋଉମାନେ ସବୁ ସହକର୍ମୀ ମା ମାନେ ସବୁ ଆସୁଥିଲେ କଣ କଣ ସବୁ ଉପହାର ନେଇକି ଆସିଥିଲେ ଆଉ ସେଇଠି ମାନେ ଆମିଷ ହେ ଥିଲା ବିଭିନ୍ନ ପ୍ରକାରର ଖାଇବା ଉଁ ଜିନିଷ ସବୁ ବନା ହେଇଥିଲା ପିଇବା ପାଇଁ ଖାଇବା ପାଇଁ ସବୁ
ଏମିତି ସବୁ ଆଉ।
ଆଉ ସେପଟେ ଅଞ୍ଚଳରେ ଏବେ ପାଣିପାଗ କେମିତି ଅଛି।
ଆଜି ତ ଟିକେ ମେଘୁଆ ମେଘୁଆ ହଉଛି ବର୍ଷା ହବ କି କଣ ଠିକ ନାହିଁ।
ହଁ। ନା ଏପଟେ ନା ଏପଟେ ପ୍ରବଳ ଗରମ ହଉଛି। ବର୍ଷା ହଉନି କିଛି ନାହିଁ। ଖରା ପ୍ରବଳ ହଉଛି ଆଜି ହଁ।
ହଁ ସେଇ କଥା ତ ମୁଁ କହୁଥିଲି ମାନେ ଗାଁ ମାନଙ୍କରେ ଏବେ ଦେଖିବ ଟିକେ ଟିକେ ମାନେ ଯାହା ଲେ ବର୍ଷା ଫର୍ଷା ବି ହେଇଯାଉଛି ହେଲେ ସହର ମାନଙ୍କରେ ହଉନି ନା ସବୁ ଜିନିଷ ର ମାନେ ପାଣ ମାନେ ପାଣିପାଗ ଜଳବାୟୁ ସବୁ ମାନେ ଅଲଗା ଅଲଗା।
ହୁଁ। ମାନେ ସହରରେ ଗାଁ ଅପେକ୍ଷା ସହରରେ ଅଧିକ ଗରମ ଦେଖିବାକୁ ମିଳୁଛି ଆଉ! ଗାଁରେ ଟିକେ ଏତେ ଗରମ ନାହିଁ ହୁଁ କାହିଁକିନା ଗାଁରେ ଗାଡି ମଟର ଏତେ ଯାଏନି ତ ଶାନ୍ତ ପରିବେଶ ରୁହେ ଟିକେ।
ଆଜ୍ଞା ଆଜ୍ଞା।
ହୁଁ ତ ଏତେ ଗରମ ଅନୁଭବ ହୁଏନି କିନ୍ତୁ ସହରରେ ତ ଗାଡି ମଟର ଧୂଆଁ ରୁ ତ ବାୟୁ ପ୍ରଦୂଷଣ ଗରମ ଯାକ ବହୁତ ଦେଖିବାକୁ ମିଳେ।
ହଉ କୁଆଡେ ଯାଇଛନ୍ତି?
ଘରେ ସମସ୍ତେ ଯାଇଛନ୍ତି। ନିଜର କାମରେ ଯାଇଛନ୍ତି ଆଉ।
ନିଜ ନିଜକ-କୁ ପଡିବ ନା କର୍ମ ହିଁ ଭଗବାନ ବୋଲି କୁହାଯାଏ।
ହଁ ତ ସମସ୍ତେ ଯାଇଛନ୍ତି। ମୁଁ ବି ଯାଇଥିଲି ଏବେ ଆସିଲି ଆଉ।
ଆଉ ପଢାପଢି?
ପଢାପଢି କରିବା ପାଇଁ ଯାଇଥିଲି ତ ଏବେ ଟିକେ ଆସିଚି ଘରକୁ ଆଉ।
ମାନେ ଖାଇବା ପାଇଁ?
ହଁ ଖାଇବା ପାଇଁ ମଧ୍ୟାହ୍ନ ଭୋଜନ ନକଲେ ହବ କି। କରିକି ପୁଣି ଥରେ ଯିବା କଥା।
ବଢିଆ କଥା ଆଉ ମାନେ କୁଆଡେ ଆଉ ବୁଲାବୁଲି ଯିବ ନା କଣ?
ହଁ ସନ୍ଧ୍ୟା ଟାଇମରେ ତ ସବୁଦିନ ଆମେ ଟିକେ ନ ବୁଲିଲେ ହ ସେ ଚାରିଟା ପାଞ୍ଚଟା ଆଡକୁ ନିହାତି ବୁଲିବାଟା ଦରକାର। ନହେଲେ ଉମ୍-ମସ୍ତିଷ୍କ ହରିକା ହଁ ସନ୍ଧ୍ୟା ଭ୍ରମଣ ଟିକେ କରିବା ଦରକାର।
ମାନେ ପଢିପଢି ପଢିପଢି କଣ ହଁ ହଁ।
ମାନେ ଗୋଟେକି କାମ କଲେ ହଁ।
କୋଉଠି ପାଇଁ ଗୋଟେ ହିଁ କାମ ଯଦି ଅଧିକ ସମୟ କରିବା ତ ହଁ ନିହାତି ଭାବରେ ତ ସେଥିପାଇଁ ଟିକେ ଟିକେ
ହଁ। ହଁ ଟିକେ ଟିକେ ମଝିରେ ମଝିରେ ବୁଲିବାକୁ ଯିବା କଥା। ହାଲୋ।
ହଁ।
ହଁ।
କୁହ କୁହ।
ହଁ। ମୁଁ କହିଲି ସେଥିପାଇଁ ମଝିରେ ମଝିରେ ଟିକେ ବୁଲିବାକୁ ଯିବା କଥା। ଅଧିକ ମସ୍ତିଷ୍କକୁ ଚାପ ଦେଲେ ବି ଭଲ ନାହିଁ ତ ସେଥିଯୋଗରୁ ବୁଲାବୁଲି କରିବାଟା ଦରକାର। ବେଳେବେଳେ।
ହଁ ହଁ ହଁ।
ମାନେ ଯେତିକି ଏତେ ବି ବୁଲିବା ଦରକାର ନାହିଁ ଯେତିକି ଦରକାର ସେତିକି ଘଣ୍ଟାଟେ ଦିଘଣ୍ଟା ବାହାରକୁ ଗଲେ ଟିକେ ଭଲଲାଗେ।
ଆଚ୍ଛା ଆଚ୍ଛା।
ଆପଣଙ୍କ କୁଆଡେ ବୁଲାବୁଲି କରୁନାହାନ୍ତି ତାହେଲେ।
ନାଇଁ ନାଇଁ ନାଇଁ ଯାଆନ୍ତି ଯାଆନ୍ତି ଯେ ମାନେ ଯେମିତି ଶୀତ ମାନେ ଶୀତ ଦିନ ଆସିଲା ଆ କି କଣ ସେଇ ସମୟରେ ଟିକେ ମାନେ ସକାଳୁ ଯେମିତି ମାନେ ତାର ଥାଏ ସବୁ ପ୍ରକୃତିର ଦୃଶ୍ୟ ସବୁ ଯେମ ଏଇ ହଁ ସକାଳ ଭ୍ରମଣଟା ବୋଲି ଯାଆନ୍ତି ସବୁ।
ଆପଣଙ୍କ ଅଞ୍ଚଳରେ ବେଶୀ ଶୀତ ହୁଏ ନା କଣ?
ହଁ ହଁ ହଁ ଶୀତ ତ ପ୍ରବଳ ହୁଏ ଏଇ ଆର ବର୍ଷର କଥା ଦେଖୁନ ଆମର ଏପଟେ ମାନେ ବରଫ ପଡିଥିଲା ମାନେ ତୁଷାରପାତ।
ଓହୋ ସଖାଳୁ ସଖାଳୁ।
ହଁ ମାନେ ପୁରା ଭୋର ଅଁ ସେଇ ପାଞ୍ଚଟା ସାଢେ ପାଞ୍ଚ ମାନେ ଏତେ କୁହୁଡି ହେଇକି ରହୁଚି
ସମୟରେ ଅଧିକ ଶୀତ ଲାଗେ। କୋଉ ସମୟରେ ଅଧିକ ଶୀତ ଲାଗେ ମାନେ ସକାଳ ଚ ସମୟରେ ନା ରାତି ସମୟରେ ଶୀତ ଟା କୋଉ ସମୟରେ ଅଧିକ ରୁହେ?
ନାଇଁ ନାଇଁ ନାଇଁ ସକାଳ ସମୟରେ ବହୁତ ଲାଗେ। ନା ନା ମାନେ ଶୋଇ ଆ ଛା ମାନେ ଖଟ ଛାଡିବାକୁ ଆଉ ଇଛା ହିଁ ହେଉନି।
ହଁ ଇଚ୍ଛା ହବନି। କିନ୍ତୁ ତାହା ଉଠିଲେ ଗୋଟେ ଭଲ ଦୃଶ୍ୟ କୁହୁଡି ଦୃଶ୍ୟ ଦେଖିବାକୁ ମିଳେ ଆଉ ସୂର୍ଯ୍ୟଦୟ ଦେଖ ଦେଖିବାକୁ ମିଳିବ। ଉଠି କି ଯଦି ଚଲାବୁଲା ଟିକେ କରିବେ ସକାଳଁ ତ ନିହାତି ଖୁସି ଲାଗେ ଆଉ। ଛ
ହଁ ତାପରେ ସକାଳେ ବି ମାନେ ଟିକେ ଯୋଉ ଜଗ ହ ହଁ ନି
ହଁ ହଁ। ଦବ। ଯାହାବି ଦେହ ସୁସ୍ଥ ରଖିବା ପାଇଁ ରକ୍ତ ସଞ୍ଚାଳନ ବି ଭଲ ରୁହେ ସକାଳୁ ସକା ହଣ
ହୁଁ।
ଯଦି ଉଠିକି ଚଲା ବୁଲା କଲେ ହୁଁ ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ହ
ହଁ ହଁ ହଉ ହଉ ଯାଅ ତମେ ବି ଖା ପିଆ କର।
ହଉ ହଉ ଧନ୍ୟବାଦ।
ଆଉଡିଛି।
ହୁଁ।